ହାଲୋ।
ହଁ କଣ କରୁଚନ୍ତି?
ଏ ବସଚି। ଆପଣ?
ହଁ ମୁଁ ବି ଏଇଠି ବସଛି ଆଉ।
ଆପଣ ତ ଖାଇ ସାରିଲେଣି ଆଜି ସକାଳଟାରୁ।
ମୁଁ ଫାଷ୍ଟେ ମୁଁ ଫାଷ୍ଟ ପୁରା ପୁରି ହେ ଇଏ
ଏ ସୁୁନା ପିଲା ଆଉ।
ଏ ନାଇଁ କଣ ଖାଇଦେବି ଜଦି ଭଲ, ନହେଲେ ପେଟ ଗରମ ହେଇଗଲେ ଯାହା ହୁଏ ଜାଣିଥିବ ଆଉ କଣ କହିବି।
ହଁ, ହଁ।
ମୁଁ ଏଇନେ ଖାଇଲେ ବି ଆଉ ଦିଘଣ୍ଟା ହେଇ ଯାଉ ଭାରି ତାପରେ ପଫୁଣି ଭୁକୋ ଲାଗିବ। ମୁଁ କଣ କରିବି।
ଉଁ, ଖାଇକିରି ଯିବେ କଲେଜ୍ ନା ସେମିତି?
ନା ମୁଁ ଏମି ବିସ୍କୁଟ ଫିସ୍କୁଟ ଧରିବି ବ୍ୟାଗ୍ ରେ। ମୁଁ ଗଲାବେଳେ କଣ ଦିଟା ଦେଖିବା ପିଇବି କି ନହେଲେ ଦହି ଫହି ଟିକେ ପିଇ ଦେଇିକିନି ପଳେଇବି ଆଉ।
ଅଁ, ହଁ।
ଏତେ ଖାଉଛି କିନ୍ତୁ ଦେହରେ କି- କିଛି ଲାଗୁନି।
କଣ କହିଲେ?
କଉଚି ଏତେ ଖାଉଚି କିନ୍ତୁ ଦେହରେ କିଛି ଲାଗୁନି।
ହୁଁ ହୁଁ ଆପଣ ଯୋଉ ମାନେ ତମ ରୁମ୍ ରୁ କେତେବାଟ ଜାଉଛନ୍ତି କଲେଜ୍‌ ଟା?
ଆଁ କେତେ ବାଟ?
ହୁଁ।
ସେଇ ତିନି କିଲମିଟର ଭିତରେ।
ଚାଲିକିରି ଜାଉଛନ୍ତି?
କିଏ ଯାଉଚି ଅଟରେ, କିଏ ଇଚ୍ଛାରେ ଉଁ ଚାଲିକିନି ଯିବ ମୁଁ ଟିକେ ଆଜି ଆଗ ଯିବି ଆଉ ସେମାନେ ଟିକେ କରି ଦିଅ
ଉଁ ହୁଁ ଆପଣ କୋଉଥିରେ ଜାଆନ୍ତି?
ମୁଁ କେତେବେଳେ ଚାଲିକିନି, କେତେବେଳେ ଆମର ଲକ୍ଷ୍ମୀ ବସ୍ ଚାଲୁଛି ୟାଡେନା
ଉଁ
ଯାଉଚି ଆଗକୁ କଣ ଗୋଟେ ଗାଁ ଟେ ଅ
ଆ ସେ ଡ଼ କି ବସ୍ ବସେ ବସ୍ ମାନେ ଜମ।
ଯିଏ ଆମ ବସ୍ ନା କହନି ସମସ୍ତେ
କହନ୍ତିନା ମାନେ ହେଟା ଗୋଟେ ଜମ ବସ୍। ମାନେ ସେ ଯୋଉ ଆମ ଗାଁ ରେ ଯୋଉମାନେ ମୁଁ ଦେଖିଛି ଲୋକ ଅନ୍ୟ ମାନେ କୁକୁଡ଼ା ବି ଏମିତି ମାନେ ଯିବେନି କୁକୁଡା ବି ମାନେ ହେଲେ ଟିକେ ଫାଙ୍କାରେ ଯିବେ।
ଯିବ କୁଆଡେ
ଭଗବାନ୍ ପୁରା ଭିଡ ତ ପୁରା ଯା ମାନେ ସେ ତଥାପି ଲୋକ ଆହୁରି ଚଢେଇବ।
ନାଇଁ ମାଇ ଏଟା ଆମର ନାଇଁତି ମାନେ ଅଛି କିନ୍ତୁ ମୁଁ ଯେତେବେଳେ ଯାଇକି। କଣ ଏମିତ୍ ଫାଙ୍କା ନହେଲେ କୋଉଦିନ ଇଚ୍ଛା ହବ ଯଦି ଚାଲିକି ପଳେଇି କଉଦିନ ଇଚ୍ଛା ହବ ଯଦି ଏକୁଟିଆ ଗଲା ଭିତରେ ଅଟାରେ ପଳାଏ ସାଙ୍ଗହେରିକାଶହ ଡକ୍ଟୋରେ ବି ପଳାଏ। ଟିଆ ଆଉ ସବୁ ଆ
ଉଁ ହୁଁ
ଆପଣଙ୍କ ଘର ପାଖରେ ଗଛ କଣ କଣ ଅଛି??
ଆଉ ପିଜୁଳି ଗଛ ଏ ଯୋଉ ସୁଜୁନା ଶାଗ ଯୋଉ ଗଛ।
ସୁଜୁନା ନା ସଜନା?
ଆଉ ସୁଜୁନା ନାରେ ସଜନା କଣ କହନ୍ତି ମୁଁ ଯାଣି ନି।
ଇୟାଡେ ସଜନା।
ଆ ସେଇରା ସେଇ ସେଇ ଯୋଉ ଗଛ ପିଜୁଳି ଗଛ ଆମ୍ବ ଗଛ ବେଲ ଗଛ।
ହୁଁ।
ହଁ।
ନା ମୁଁ ଖାଉନି।
ଭଲ ଲାଗେନି କି?
ମୁଁ ଖାଲି ଆମ୍ବ ବେଶୀ ଖାଏ ଆଉ ଏଇ ଆଗେରେ ଆଉ ସବୁବେଳେ ଗାଜର, ବିଟି ଏଇଟା ବେଶୀ ଖାଏ ଆଉ ଫଳ ଅନୁସାରେ ସେଉ ଡାଳିମ୍ବ କମଳା।
ଉଁ ହୁଁ। ପୁରା ସେଉ ଟା ମତେ ଭଲ ଲାଗେନି।
ମୁଁ ସେଇଦିନ କାଟିବି।
ହେରା ମତେ ଭଲ ଲାଗେନି।
ଆଉ ଅଙ୍ଗୁରୁ ଯୋଉଟା ବ୍ଲାକଲର ଯୋଉଟା ମି
ଆ ସେଇଟା ମତେ ଭଲ ଲାଗେ ମତେ ମୋର ହେଇଟା ଫେବ୍ରାଇଟ୍।
ହୁଁ। ଆଉ କେତେବେଳେ ଖାଇବା?
ଖାଇବି ନଅ ଟା।
ମୋ ସାଙ୍ଗ ରାଣୀ ଗାଧେଇକି ନିଆ ସାଇଲେଣି ମାଗୁଚନ୍ତି ଆଉ
ଆଉ ଆପଣଙ୍କ ଆଡେ ବି ହଉଚି ସାଉଣ୍ଡ୍।
ହଁ ସକାଳ ଟାଇମ୍ ବସ୍ ଯାଏ।
ଏଇଟା ଏଇ, ଏଇଟା ସେଇ ଲକ୍ଷ୍ମୀ ବସ୍ ଗଲା ବୋଧେ?
ନା ନା ନା ଏଟା ପ୍ରାଇଭେଟ୍ ବସ ଟା ଗଲା।
ଆପଣଙ୍କ ଆଡେ ଡାଇରେକ୍ଟ କଟକ ଭୁବନେଶ୍ଵର ବସ ଯାଉଥିବ ନା?
ହଁ, ହଁ।
ଆଉ ମନ୍ଦିର ଯାଆନ୍ତି ନା ନାଇଁ?
ମନ୍ଦିରଁ ଯାଏ
ହଁ ସଧ୍ୟାଲେ ନା?
ସକାଳୁ ଯାଏ।
ହ୍ୟାଲୋ?
ହଁ
ହେ ସଧାବେଳେ ଯାଆନ୍ତି ନା, ଏମିତି ଥରେ ଅଧେ?
କଣ କହିଲେ?
କହିଲି, ସନ୍ଧ୍ୟାବେଳେ ଯାଆନ୍ତି? ନା ଥରେ ଅଧେ?
ନାଇଁ, ନାଇଁ, ମୁଁ ଥରେ ଅଧେ ଯାଏ।
ମତେ ତ ସକାଳୁ ଟାଇମ୍ ନଥିଲା ନା, ସେଥିପାଇଁ ମୁଁ ଡେଲି ଯାଇପରିବିନି।
ହଁ ହଁ।
ହେଲେ ଯାଉ ଶ୍ରାବଣ ମାସ ସୋମବାରଟା, ମୁଁ କିନ୍ତୁ ସବୁ ସୋମାର ଯାଏ।
ମାନେ ଯୋଉ ଚାରି ପାଳି ଯିବେ, ସେ ତିନି ପାଳି, ସେଥିରୁ ମନ୍ଦିର ଦର୍ଶନ କରିବାକୁ ଯାଏ, ଲାଷ୍ଟ ପାଳି ପାଣି ଢାଳିବାକୁ ଯାଏ।
ଓହୋ ଲାଷ୍ଟ ପାଳିରେ ପାଣି ଢାଳନ୍ତି ଆଉ।
ହଁ ହଁ ମାନେ ସବୁପଳେ ବି ତ ଯାଇ ହବନି ନା।
ଦିଥରେ ଯାଆନ୍ତି, ନା ଥରେ ଯାଆନ୍ତି?
ଥରେ ମୁଁ ପାଣି ଢାଳିବା ପାଇଁ ଯାଏ।
ମୁଁ ଜାଣିବି ନା କେତେ ଥର କଣ ସେଥିପାଇଁ ପଚାରିଲି।
ନା, ନା, ନା ଚାରି ପାାଳି ଭିତରୁ, ତମ ମନ ତମେ ଯେତେ ଥର ଯିବ।
ଓହୋ ମାନେ ମୋର ଯଦି କଲେଜ ଛୁଟି ଥିବ ତାହେଲେ ମୁଁ ପଲେଇ ଗଲେ କିଛି ନାହିଁ, ହେଲେ କ୍ଲାସ ମିସ୍ ହେଇଯିବ ନା ସୋମବାର ଟା।
ହଁ ଖଳେ ଛୁଟି ପରେ ନା କି।
ହଁ ସେଥିପାଇଁ ନା ମୁଁ ଲାଷ୍ଟ ପାଳିଟା ଯାଏ, ଯଦି ଲାଷ୍ଟ ପାଳି ସୋମବାର ଥାଏ ନାହି କ୍ଲାସ ସ୍ପେସିଆଲ।
ହ
ମାନବ ବାବୁ ଶନିବାର ଦିନ କ ମାନେ ଯୋଉ କଲେଜ ରୁ ଆସିକି ଆଉ ଗୋଟେ ଗାଁକୁ ଗାଁକୁ ଆସିଲା ପରେ, ଏ ଏ ରବିବାର ଦିନ ଅରୁଆ ଖାଇକିନି ମାନେ ସେ ଯୋଉ ପାଣି ଉଠେଇବା ପାଇଁ ଯାଉ
ହୁଁ ହୁଁ
ତାପରେ ପୁଣି ପାଣି ଉଠେଇ ସାରିଲା ହେତୁ ମାନେ ପାଣି ଉଠେଇକା ଆସିକିରି ସୋମବାର ଦିନ ଢାଳି କିନି, ସୋମବାର ଦିନ ଏଇ ଯୋଉ ମଙ୍ଗଳବାର ଦିନ ପୁରା ସକାଳବେଳା ଆସିକି ନିଆନ ଏଠି
ହୁଁ ଆପଣ ଗାତ ଲଗେଲାନି?
ଜାଗର ହଁ।
ହୁଁ କେତେ ବର୍ଷ ହେଲାଣି?
ଏ ଚାରି ବର୍ଷ ପାଖାପାଖି ହବ।
ଓ ହୋ,
ଆପଣ କରନ୍ତି?
ମୋର ବହୁତ ବର୍ଷ ହେଇଯିବ।
ଓହୋ ଜାଗର କରନ୍ତି ନା ଉଜାଗର?
ପୁରା ପୁରୀ ଇଏ ରାତିଠୁ ମାନେ ତାର ଯୋଉ କୁହନ୍ତି ରାତି ବା ଷ୍ଟାର୍ଟ ହବ। ଆମେ ଆଜି ଆଜି ଦିଟା ରାତିି ବାରୁ ଷ୍ଟାର୍ଟ ହେବନା ନାଇଁ ହେବା ସେଇଠି। ପାଖରେ ରହି ଯେ ଯେତେପର୍ଯନ୍ତ ଦୀପ ଉଠାଏ ନାହି ଯେପର୍ଯନ୍ତ ମାନେ
ଜାଗର ପାଣି ବି ପିଅନ୍ତିନି?
ନା।
ଏଇଟା ମାନେ ଉଜାଗର।
ମୁଁ ଜାଣିନି ଏଟା କଣ କହନ୍ତି?
ଆଉ ସେଟା ଉଜାଗାର କହନ୍ତି।
ହୁଁ ଏଇଟା ଯାକ ଟାଇମ ରେ ମୁ ଗାଁ ରେ କରୁଥିଲି ନା।
କେତେଟାରେ ଉଠେ କି ଆପଣଙ୍କ ଆଡେ?
ଆମର ତ ଆଜି ଆ ସକାଳ ଚାରିଟାରେ ଉଠିଲା ନା ଆଉ। ବହୁତ ଲେଟ୍ ମୁଁ କେବେ ଏତେ ଲେଟ୍ ଯାଇ ପାରିନଥିଲି ଆମ ଗାଁରେ କେବେ କରିନଥିଲି ନା। ଫାଷ୍ଟ ଟାଇମ କଲି ତ ମାନେ ହେଲେ ଟିକେ ବି ଭୋକ ଯ ଯୋଉ ହୁଏ କୁହନି କିନ୍ତୁ ଏତେ ଲେଟରେ ଆମେ ବହୁତ ଏଥୁରୁ କାବା ହେଇଗଲୁ କି ଯେ ହାଁ ଏତେ ଲଟେ ଯାଏ ଲୋକମାନେ କେମିତି ରହୁଛନ୍ତି।
ସେଇଠି ମାନେ ବସି ଅସୁବିଧାକୁ ହେଇଯିବ।
ଉଁ ବସିବାକୁ ତ ସୁବିଧା ହେଇଯିବ ତଥାପି ଗଡ ହାତ ବିନ୍ଧି ହେବ।
ମାନେ ବସିବାକୁ ସୁବିଧା ତ ନୁହକି, ସୁବିଧା ଟା ଥିବ ମାନେ କେତେ ବସିବ ସେଇଟା।
ହଁ ଆଉ ମୁଁ ସଦାବେଳେ ଦିଟା ଦୀପ ଜାଳେ।
ଦିଟା ଦୀପ ଗୋଟେ ଆପଣଙ୍କର, ଆଉ ଗ
ନାଇଁ ନାଇଁ ମାନେ ଏମିତି ନାଇଁଁ। ମୁଁ ଉମ ନବମ ଶ୍ରେଣୀରୁ ଦିଟା ଜାଳି ଆଇଛି, ତ ନବମ ଶ୍ରେଣୀରୁ ୟେ ଯୋଉ ମନ୍ଦିର ଗଲେ ବି ଦିଟା ଦୀପ ଜାଳିବି। ଆଉ ଏମିତି ପୂଜା ହେଉଛି ଜାଗବର ସେମିତି ବି ଦିଟା ଦୀପ। ଯୁଆଡେ ବି ଯାଏ ସେ ତାରିଣୀ ଠାକୁର ହଉ କି ଶିବ ମନ୍ଦିର ହଉ ମୋରେ ଦିଟା ଦୀପ।
ହୁଁ ହୁ।
ମୁଁ କେବେ ଗୋଟେ ଦୀପ ଜାଳିିନି ବା ସମବାର ରୁ।
ଓହୋ।
ଏବେ ଯାଇଥିଲି ଘଟଗାଁ ସାଙ୍ଗ ବେଷ୍ଟଫ୍ରେଣ୍ଡ ସହିତ। ତ କଣ ହେଇଛି ନା ସିଏ କହିଲ ସାଙ୍ଗ ତୁ କଣ ପାଇଁ ଦିଟା ଦୀପ ଯାଳୁଛୁ ମୁଁ କହିଲି ଜାଣିନି। ଆ ତୁ ତୋ ସ୍ୱାମୀ ପାଇଁ ଯାଳୁଛୁ ମୁଁ କହିଲି ନାଇଁ ନାଇଁ। ମୁଁ ସଧାବେଳେ ହି ଦିଟା ଦ୍ଵୀପ।
ସେଇଟା ଯେତେବେଳେ ସମସ୍ତେ କହିବେ।
ସମସ୍ତେ ସେଇଆ କହୁଛନ୍ତି ମତେ ଆମ ଘରେ ବି କହିଲେ ବଉ ଯେତେବେଳେ ଜାଣିଲେ ତୁ। ହଁ ଦିଇଟା ଦିଇଟା କରିବୁ ଯେ ମୁଁ ମୋର ତ ଅଭ୍ୟାସ ହେଇଯାଇଛି ଆଉ ମୁଁ ଆଉ ଚେଞ୍ଚ କରିପାରିବିନି। ଆଉ ମନ୍ଦିର ଗଲେ ଦେଖୁନାହାନ୍ତି ନାଁ କୁହନ୍ତି। ଯୋଉ ବ୍ରାହ୍ମଣ ମାନଙ୍କୁ ନାଁ କହନ୍ତିନି ଯୋଉ ବ୍ରାହ୍ମଣ ମାନେ ଯୋଉ ପୂଜା କରନ୍ତି।
ଏଇ ଯଉ ନାହାର ଯଉ ମାନେ ଯୋଉ ନଡ଼ିଆ କି ଖିର ଫିର ସବୁୁ ଇଏ କରିବା ପାଇଁ ହଁ ହେରା ମୁଁ କୁହେ। ହଁ ମତେ ଲାଜ ଲାଗେ ତ ମୁଁ କୁଏନି।
ମୋ ନାଁ ବାହାରିବନି ମୋ ପଛରେ ଡୁଙ୍ଗି ଦେବି ଆମ ଘର ଲୋକ କି ଯିଏ ଥିବେ ମୁଁ ତାଙ୍କ ନାଁ ଯାହା କହିବି। ମୁଁ ନା କୁହେନି ଯେ ମୋତେ ପାଟି କରିବେ କହିବେ ତୋ ନା କହୁନୁ ହେ ନା ମୋ ପାଟିରେ ତ ମନେହିଁ ପଡୁନି ଖାଲି ତମରି ନା
ମତେ ହେରା ଲାଜ ଲାଗେ ମୁଁ ସେଥିପାଇଁ କୁହେନି।
ମୁଁ କଲେଜ ପୁଣି କେତେବେଳେ ଯିବେ?
କଲେଜ ଦଶଟା ସାଢ଼େ ନଅ ନଅଟାରେ ଯିବି ହାରି ଭାବୁଛି ଆଜି।
ଅ ଆପଣ କଣ ଯୋଉ ଲାଇବ୍ରେରୀରେ ପଢ଼ନ୍ତିନି କି?
ହଁ ଲାଇବ୍ରେରୀ ମୁଁ ଯାଏ।
ମାନେ ମୁଁ ହେଟି ଲାଇବ୍ରେରୀରେ ରୁହେନି ବହି ଧରିକି ପଳେଇ ଆସିବି।
ଓହ ନାଇଁ ଆମେ ହେଠି କିନ୍ତୁ ପଢ଼ିବ ମୁଁ ଆଣେନି ମତେ ଆସିବ ଗୋଟେ ରିକ୍ସ ଅନୁସାରେ ରଖିବ ଏଇ ଡେଟରେ ନେଇକିନି ଦବ ମୁଁ କହେ ନା ଏତେ ଯା
ଆମର ହେଟି କଣ କହିଲ ଲ ଲାଇବ୍ରେରୀ ରେ ମାନେ ବହୁତ୍ ଗ୍ୟାସ ହେଠି ବସି ପାରିବନି।
ଓ ହୋ।
ମାନେ ଏଇଟା ବହୁତ ଜୋରରେ ଗ୍ୟାସ୍ ହେଇଯାଉଛି ସେଇଥିପାଇଁ ତଥାପି ଛୁଆ ବସିକି ପଢୁଛନ୍ତି ମୁଁ କିନ୍ତୁ ବସେନି। ମୁଁ ପଳେଆସିବି।
ଓହ ନାଇଁ ଆମର ଯେ ଏ
ମାନେ ଥରେ କଣ କରଚି ଲାଇବ୍ରେରୀରୁ ବହି ଆଣିଛି ହାରି ଥୋଇ ଦେଇଚି ମୋର ଆଉ ମନେ ନାହିଁ କ୍ଲାସରେ ଥୋଇ ଦେଇକି ପଳେ ଆଇଚି ମୁଁ ଘର ପୁରା ବାଇଆ।
ଫାଇନ ଲାଗେ ନା।
ହଁ ଫାଇନ୍ ଲାଗେ ମୁଁ ବହିଟା ଯଦି ହଜେଇ ଦେଇଥିବି ଫାଇନ୍ ଲାଗିବ ନା ବହିଟା ମୁଁ ପାଇଲି। କ୍ଲାସ ରେ ଛାଡ଼ି ଦେଇଥିଲି।
ହୁଁ।
ହଉ ମୁଁ ରଖୁଛି ନା ଆଉ କଣ କହିବେ?